ଜ୍ଞା ନମସ୍କାର।
ତାର ବାନ୍ଧବୀ କଣ କରୁଥିଲେ?
ଏଇ ଜଷ୍ଟ ଏ ଏବେ ଘର ଦ୍ୱାର ଟିକେ ଝାଡୁ କରିକି ଆସିଲି ଆଉ।
ଆଉ ମୁଁ ସେଇ ଘର ଦ୍ୱାର ରୁଥିଲେ ଯେ ପୁଅ ଶୋଇଛି ତାକୁ ଉଠଉଥିଲି ଟିକେ ଯୋଉ ଯିବା ପାଇଁ ପଡ଼ିବା ଆ ସେ ଉଠୁନି ଖାଲି କେଁ କେଁ ହଉଛି।
ହଁ ହଁ ଏ ବା ମୋର ବି ପୁଅ ଟି ସେମିତି ଶୋଇଛି ତାର ଅବଶ୍ୟ ପାଞ୍ଚଟା ବେଳେ ଅଛି ଯିବ ପଢିବା ପାଇଁ ଆଉ ତା ବାପା କହିଲେ ଆଉ ନାଇଁ ଆଉ ଟିକେ ଶୋଇଥାଉ ପଛରେ ଉଠେଇବୁ ଆଉ ସେ ମୁଁ ସେଇ ବାହାର ଟା ଓଲେଇ ଦେଇକିନି ଆସିଲି ଆଉ ତ ବାନ୍ଧବୀଙ୍କ ସାଙ୍ଗରେ କଥା ହବା।
ହଁ ବା ମୁଁ ଆଉ ଇଏ ଟିକେ ସାଢେ ପାଞ୍ଚଟା ସ୍କୁଲ ପଢଉଛି ତ ଆଜେ ଶୋଇଲେ ଆଉ ଉଠୁନି ଜମାରୁ।
ଆଚ୍ଛା ଆଉ କଣ ଆଜି ରୋଷେଇ ବାସ କରିଥିଲେ?
ରୋଷେଇ ଆଜି ହେଇଥିଲା ଶନିବାର ଆଇଁଷ ଫାଇଁଷ ଖାଆନ୍ତିନି ଡାଲି ହେଇଥିଲା ବା ଆାଳୁ ବାଇଗଣ ଭଜା ହେଇଥିଲା ଆଉ ବଡ଼ି ବାଦାମ ଚୂୁରା ହେଇଥିଲା ଆଉ ଆମ୍ବ ଫାମ୍ବ ଲଗେଇ ଖାଇ ଦେଇଥିଲୁ ଆଉ।
ଆଚ୍ଛା ବଢିଆ ଖାଇବା ଆପଣଙ୍କର ଆଉ।
ଆପଣ କଣ ଖାଇଥିଲେ?
ଇ ବାଇଗଣ ବଢି ଆଳୁ ଏମିତି ପକେଇ ତରକାରୀ କରିଦେଇଥିଲି ଆଉ ପୋଟଳ ଭଜା ହେଇଥିଲା ଆଉ ପିତା ଶାଗ ଭାଜିଥିଲି ଆଉ ଏ ଶାଗ ଟିକେ କଳମ ଶାଗ ଭଜା ହେଇଥିଲା ଆଉ ସେଇଆକୁ ଖାଇଲୁ ଆଉ। ଆଉ ଆମର ଟିକେ ଶାଗ ବେଶୀ ପସନ୍ଦ ତ ଘର ଲୋକଙ୍କର ସବୁଦିନ ଯାହା ବି ହେଲେ ଟିକେ ଶାଗ ହବ।
ଶାଗ ତ ସମସ୍ତଙ୍କର ସବୁ ସ୍ତ୍ରୀ ଲୋକଙ୍କର ପସନ୍ଦ ଶାଗ।
ହଁ ନାଇଁ ଆଙ୍କୁ ବି ବହୁତ ପସନ୍ଦ ଇଏ ବି ଶାଗ ଖାଇବାକୁ ଟିକେ ବେଶୀ ଭଲ ପାଆନ୍ତି। ତାଙ୍କୁ କିଛି ନହେଲେ ଶାଗ ଦେଲେ ବି ସେ ତାଙ୍କର ଖୁସି ହେଇକି ଖାଇଦେବେ।
ଆଜ୍ଞା।
ଆଉ ପୁଅ ପଢିଲାଣି? କୋଉ କୋଉ ଶ୍ରେଣୀରେ ପଢୁଛି?
ତାର ଏ ପ୍ରଥମ ହେଲା ଏଥର। ଆଉ ଆପଣଙ୍କ ପୁଅଝିଅ କେଇଟା?
ହଁ ଗୋଟିଏ ପୁଅ ମୋର ଆଉ ଏଇ ପାଞ୍ଚ ବର୍ଷର ଆଉ।
ଓହୋ ସେ ପଢୁଛନ୍ତି ଶିଶୁ ମନ୍ଦିର ବୋଧେ?
ଲେଖେଇନି ନା ଆଉ ଏଇ ବର୍ଷ ହେଇ ଲେଖେଇଦେବି ପଢିଲାଣି ଘରେ ସବୁ ପାଠ ସବୁ ପଢ ଲାଣି ଆଉ ଏକାଥରେ ଭାବିଲି ପ୍ରଥମରେ ଲେଖେଇଦବି ଆଉ ଏଇ ଦି ବର୍ଷ ପଢେଇଲିନି କହିଲି ଆଉ କଣ ସେଇ ତ ପାଠ ପାଠ ପଢିବ ଆଉ ସେଇ ଘରେ ପଢୁ ଆଉ କାହିଁ ଏଇନା ପଢେଇବି ଏକାଥରେ ପ୍ରଥମରେ ଲେଖେଇବି ଆଉ।
ନାଇଁ ନାଇଁ ଭଲ କରିଛନ୍ତି ଲେଖିଦେବେ ସବୁ ପାଠ ପଢେଇଦେବେ ତାପରେ ପ୍ରଥମରେ ନାଁ ଲେଖେଇଦେବେ।
ହଁ ସବୁ ପାଠ ଶିଖି ଗଲାଣି ଏବେ ଟିକେ ବହି ଦେଖିକିନି ବିଷୟ ସବୁ ଦେଖିକିନି ଅକ୍ଷର ଟିକେ ଚିହ୍ନିକିନି ପଢିଲେଣି ଟିକେ ଅବଶ୍ୟ ଥଙ୍ଗଉଛି କିନ୍ତୁ ପାଟି ଟିକେ ଲାଗୁଛି ଆଉ ହଉଛି ପଢିଲାଣି ଧୀରେ ଧୀରେ ଆଉ ଏଥରକ ଏଇ ଛଅ ବର୍ଷ ତ ପୁରୀ ଯିବ ଆଉ ତାର ଲେଖେଇବି ତାର
ତାପରେ ପାଠ ତ ସବୁ ଧରିଦେଲେ ନା ଲେଖିଦେଲେ ଭଲ ସୁବିଧା ସେ ଧରିଦବ ପାଠ ଟା।
ହଁ ସେଥିପାଇଁ ତ ଆଉ। ଆଉ ସେଇ ପାଠ ତ ମୁଁ ଯେ କଣ ପଢେଇବି ଆଉ ଇଏରେ ଆଉ ମୁଁ ତ ସେତିକି ଯାଙ୍କେ ଜାଣିଛି ଯେତିକି ଯାଙ୍କେ ଜାଣିଛି ତାକୁ ଦିଅ ଶିଖେଇ ଦିଏ ତାପରେ ନେଇକି କି ନା ଲେଖେଇବା ଆଉ ସେୟା ଭାବିକିନି ଆଉ ଲେଖେଇଲିନି। ଆଉ ସେଇ ଯାଙ୍କେ ତ ନେ
ଆମେ ବି ନ ଦେଖିଲେ ଛୁଆ କଣ ପାଠ ପଢିପାରିବେ। ଯେତିକି ସ୍କୁଲୁ ଆଉ ଏଠିକି ଯୋଉ ବିଦ୍ୟାଳୟକୁ ଗଲେ କଣ ହେଲା। ଆମେ ନ ଦେଖିଲେ ଘରେ ଛୁଆ ପାଠ ପଢିପାରିବେ।
ହଁ ଯାହା ବି ହେଲେ ଟିକେ ଆମ ବାପା ମାଆଙ୍କୁ ବି ଟିକେ ଦେଖିବାକୁ ପଡିବ ନା ଛୁଆଙ୍କୁ। ସମୟ ଦବାକୁ ପଡିବ। ସବୁ କାମ ଭିତରେ ବି ତାଙ୍କୁ ଘଣ୍ଟାଟେ ସମୟ ଦବା ନିହାତି ଦରକାରେ।
ଆଜ୍ଞା।
ଆଜ୍ଞା ଆଉ ଆପଣଙ୍କ ଘରେ କିଏ ଅଛନ୍ତି। ଆମ ଘରେ ତ ମୋ ଶାଶୁ ଅଛନ୍ତି ଶଶୁର ନାହାଁନ୍ତି ମୋର। ଆଉ ଇଏ ଦି ଭାଇ ଅଛନ୍ତି। ଆମେ ଦି ଯା ଆଉ ଆମର ତା ବଡ ଯାଙ୍କର ଦିଟା ଗୋଟେ ପୁଅ। ଗୋଟଏ ଝିଅ। ମୋର ତ ପୁଅଟିଏ। ଆଉ ବଡ ଯାଙ୍କ ପୁଅ ନ ବମରେ ନବମ ଶ୍ରେଣୀରେ ପଢିଲେଣି। ଆଉ ଝିଅଟି ଆମର ଏଇ ବର୍ଷ ଦ୍ଵିତୀୟ ଶ୍ରେଣୀ ହେଲା। ହଁ ସେ ବିିବେକ୍ କାନନ୍ଦରେ ପଢୁଛି। ଆଉ ପୁଅଟି ଆମର ସରକାରୀ ବିଦ୍ୟାଳୟରେ ପଢୁଛନ୍ତି ଆଉ।
ଯା ହଉ ଭଲ ପରିବାର ଆଉ। ଆମ ଘରେ ସେଇ ଦି ଭାଇ ଆମ ଶାଶୁ ବୋହୁ ଆଉ ସାନ ଭାଇ ଟା ବାହା ହେଇନାହାନ୍ତି ଆମ ଦି ପୁଅ ଆଉ। ଆଉ ଆମ ଶାଶୁ ଅଛନ୍ତି ଅଙ୍ଗନବାଡି କର୍ମଚାରୀ ଆଉ।
ହୁଁ ଆଉ ଆପଣଙ୍କର ଘର ଟା।
ଆମ ଘର ଯାଜପୁର ଟାଉନ୍।
ଟାଉନ୍ ଆଉ ଆପଣଙ୍କରେ କଣ ଶୈବ ପୀଠ ସବୁ ଅଛି?
ଆମର ଯାଜପୁରରେ ତ ପ୍ରସିଦ୍ଧ ଯୋଉ ବିରଜା କ୍ଷେତ୍ର। ତାପରେ ଯୋଉ ଦଶ ଶିନୀ ଘାଟ ଅଛି ବାରିଣୀ। ଆଉ ସବୁ ଠାକୁର ଆଡ ଅଛନ୍ତି ଯୋଉ ଉ ବଦ୍ରିନାଥ ଠାକୁର ଅଛନ୍ତି। ଆଉ ସେ ଯମ ମା ସାତ ଭଉଣୀ ଅଛନ୍ତି। ସେଠି ସବୁ ଦଶସିିନି ଘାଟ।
ହଁ ଯଉଠି ପିଣ୍ଡ ଦାନ କରାଯାଏ ତ ସେଇଠି ତ ଆପଣଙ୍କର ଆଉ। ହଁ ହଁ ବହୁତୁ ବର ବିରଜା ତ ଯାଜପୁର ତ ବିରଜା ଙ୍କ ପାଇଁ ପ୍ରସିଦ୍ଧ ଆଉ। ବିରଜା କ୍ଷେତ୍ର କହିଲେ ଯାଜପୁରକୁ ବୁଝାଏ ଆଉ। ଆଜ୍ଞା ଆଜ୍ଞା। ଆଉ ପିଣ୍ଡ ଶ୍ରାଦ୍ଧ ବି ସେଠି ହୁଏ। କୁହନ୍ତି ପିତୃପୁରୁଷ ତୃପ୍ତି ହୁଅନ୍ତି। ସେଇଠି କୁଆଡେ ପିଣ୍ଡ ପକେଇଲେ। ବର୍ଷକ ଯାଙ୍କର ଗୋଟେ ଥର ପିଣ୍ଡରେ ପାଆନ୍ତି। ନାଭି ଗଙ୍ଗା ବି ସେଇଠି ଅ
ହଁ ହଁ ତାପରେ ବାରିଣୀ ହୁଏ ଯେ ବାର ଦିନ ଆଗରୁ ହଉଥିଲେ। ଏବେ ଆଉ ସେ ଗୋଟେ ଦିନରେ କରିିଦେଇକି ଶେଷ କରିଦେଉଛନ୍ତି ବାରିଣୀ। ଆଉ ପାର୍କ ଫାର୍କ ଅଛି କୁସୁମା ପାର୍କ ଫାର୍କ ସବୁ ଅଛି।
ହଁ କୁସୁମା ହଁ କୁସୁମା ପୋଖରୀ ଅଛି। କୁଆଡେ ଜାଗାଟି ବହୁତ ଅତ୍ୟନ୍ତ ସୁନ୍ଦର। ଆଉ ବହୁତୁ ପ୍ରକାରର କ ବୃକ୍ଷ ସବୁ ଲାଗି ଚି ରୋପଣ କରିଛନ୍ତି। ଫୁଲ ଗଛ ସବୁ ଅଛି। ମୁଁ ଶୁଣିଛି ଟିକେ। ଆଉ ଥରେ ବି ଯାଇ ଥିଲି ବୁଲିକିନି ଆସିଥିଲି। ଆଉ ତ ଦେଖା ଆଉ ତ କି ଯାଇ ହଉନି। କାମ ବ୍ୟସ୍ତତାରେ ରହୁଛୁ ଆଉ ଯାଇନୁ। ବିରଜା ବି ଥରେ ଯାଇକିନି ଦର୍ଶନ କରିକି ଆଇଚି ବୀରଜା ମାଙ୍କୁ। ଆଉ ଆପଣ କେ ଆପଣଙ୍କ ତ ଘର ପାଖେରେ ଆପଣ ତ ଯେତେବେଳେ ମନେ କଲେ ବୁଲିବାକୁ ଯାଉ ଥିବେ ଆଉ ହଁ ହଁ।
ଆଉ ଆପଣ ଅ ଆଉ। ହଁ ତ ଆଉ ସିଲେଇ ଫିଲେଇ ସବୁ ଶିଖିଛନ୍ତି। ନା ନାଇଁ ସିକି ନାହାନ୍ତି।
ସିଲେଇ ଜାଣିନି। ମୁଁ ପିଲାଙ୍କୁ ଟ୍ୟୁସନ ଘରେ ପଢଉଛି। ସେ ପିଲାଙ୍କୁ ଛୋଟ ଛୋଟ ପିଲାଙ୍କୁ ଘରେ ପଢଉଛି ଆସୁଛନ୍ତି। ଆଉ ବ ବସୁଛି କଣ ଏ ଘଣ୍ଟେ ଦି ଘଣ୍ଟା ସେମାନଙ୍କୁ ଟାଇମ୍ ଦେଇ ଦଉଛି ଛୁଆଙ୍କୁ। ଏଇ ପ୍ର ପ୍ରଥମ ସପ୍ତମ ଅଷ୍ଟମ ଏ ପିଲାମାନଙ୍କୁ ଟିକେ ପଢଉଛି ଘରେ ଟିକେ ଦେଖୁଛି ଆଉ। ଗାଁ ପିଲା ସବୁ ଘର ପାଖର ଆଉ। ଆଉ ଆପଣ କଣ କରୁଛନ୍ତି ନା
ସିଲେଇ ଫିଲେଇ ଶିଖୁଛି ସିଲେଇ ଫିଲେଇ କରୁଛି। କେତେବେଳେ ଟିକେ କାମ ସରିଲେ କରିଦିଏ ଟିକେ ଆଉ।
ହଁ ହଁ। ଆଉ ଆପଣଙ୍କ ସେଇଠି କଣ ମାନେ ପୂଜା ପର୍ବ କଣ ବେଶୀ ଧୁମଧାମ ରେ କଣ ପାଳନ କରୁଛନ୍ତି?
ଆମର ଏଠି ଯଜ୍ଞ ହୁଏ ଯୋଉ ସୁନ୍ଦରେଇ ମା ଗ୍ରାମ ଦେବତୀ ଯଜ୍ଞ ହୁଏ, ତାରିଣୀ ପୀଠ ଯଜ୍ଞ ହୁଏ ଏ ବୈଶାଖ ମାସରେ।
ଓହୋ କେମିତି କଣ ପୂଜା ହୁଏ ଯୋଉ ତାରିଣୀ ଯଜ୍ଞଣୀ କେତେ ଦିନ ପାଳନ କରନ୍ତି।
ଚା ଯୋଗଓ ତାରିଣୀ ଯଜ୍ଞ ଗୋଟେ ଦିନ କଳସ ନେଇକି ସେ ଥୋଇ ଦେଇକି ସେ ଯଜ୍ଞ ଗୋଟେ ଦିନ କରନ୍ତି।
ହଁ ହଁ ତ ଗାଁ ଲୋକ ଏକତ୍ରିତ ହେଇକି ଜଜ୍ଞ ଇଏ କରୁଥିବେ ଆଉ।
ଆଜ୍ଞା ସେଇ ନାଇଁ ସେ ଗୋଟେ ଦିନ ଯଗ କଳସ କାଖେଇକି ସେ ଯଜ୍ଞ ହେବ ବସିବେ ରାତି ଏଗାରଟା ବାରଟା ହଁ ସେଇଥିରେ ପୁନା ଆହୁତୀ କରିଦେଇକି ଆଉ ଗାଁ ସାରା ବି ଭୋଜନ ଫୋଜନ ସବୁ କରନ୍ତି।
ହଁ ପ୍ରସାଦ ସେବନ କରୁ
ହଁ ଭଲ ହୁଏ ଆଉ ଏଇ ଯୋଉ ସୁନ୍ଦରୀ ମାଙ୍କର ହୁଏ ଯୋଉ ମାଘ ସପ୍ତମୀରେ
ହଁ।
ଆମ ଗ୍ରାମ ଦେବ ଦୀଙ୍କ ସିଏ ସେମିତି କଳସକାା ଖେଇକି ନିଅନ୍ତି ସେ ସେମିତି ପୁନରା ଦି ଗୋଟ ଦିନ ଦ ଦେଇକି ଭୋଜନ ଫୋଜନ ସେବନ କରିଦିନ୍ତି।
ହ ଆପଣ ଭଲ ଆଉ। ଆମ ଗାଁ ରେ ବି ସେମିତି ଆମର ଲକ୍ଷ୍ମୀ ଠାକୁର ଅଛନ୍ତି ଗଜଲକ୍ଷ୍ମୀ ପୂଜା ଆମ ନିଜର ଆମେ ସମସ୍ତେ େ ଗାଁ ଲୋକ ବି ଆମର ଗୋଟେ ଗଜଲକ୍ଷ୍ମୀ ଏଇ କାର୍ତ୍ତିକ ମାସରେ ଗଜଲକ୍ଷ୍ମୀ ପୂଜା ଆମର ପାଳନ କରୁ। ଆମ ସବୁ ଗାଁ ବାଲା ମିଶିକି ଗୋଟେ ଜାଗାରେ ଗଜଲକ୍ଷ୍ମୀ ପୂଜା ହୁଏ ଆଉ ଆମର ତିନି ଦିନ ବି ପୂଜା କରନ୍ତି। ଆଉ ତିନି ଦିନ ଆମର ପ୍ରଥମ ଦିନ ରାତିରେ କଳସ ବୁଡ଼ାଇଲା ବେଳକୁ ଟିକଏ ଡେରି ହୁଏ ଦଶଟା ହେଇଯାଏ। ଆଉ କଳସ ବୁଡେଇକି ଆଣିକି ସେଇଦିନ ସ୍ଥାପନା କରିବେ କଳସ ସେଇଦିନ ଆମର ବି ମାନେ ନିର୍ଜଳା ଉପାସ ର ଆଉ। ଆଉ କଳସ ପାଣି ନେଇକି ଆସିଲା ପରେ କଳନ ସ୍ଥାପନ ହେଲା ପରେ ଆଉ ଏ ଆଳତି ହେରିକା କରିକି ପୁଷ୍ପାଞ୍ଜଳି ଦେଇକିନି ପାଣି ଫାଣି ପଣା ଟିକେ ପିଉ ପୁଣି ତା ପରଦିନ ଆମର ଗାଁରେ ବି ସେମିତି ସମସ୍ତେ ମିଶିକିନି ପୂଜା ସକାଳୁ ଆରମ୍ଭ ହୁଏ ସୂର୍ଯ୍ୟ ପୂଜା ଆଉ ମାଆଙ୍କର ପୂଜା ଆରମ୍ଭ ହେଇଯାଏ ଲକ୍ଷ୍ମୀ ଙ୍କର ଆଉ ପୂଜା ହେଲେ ଏଠୁ ଆମର ବାରଟା ବେଳେ ନି ତି ଭୋଗ ହୁଏ ଆଉ ରୁଆ ଖେଚୁଡି ଖ୍ିୀରି ଏସବୁ ଭୋଗ ଲଗା ହୁଏ। ଆଉ ବି ସବୁ ପ୍ରସାଦ ବି ସେବନ କରନ୍ତି। ଆଉ ବୋହୁତୁ ଆଉ ଶେଷ ଦିନ ବି ଆମର ସେମିତି ସକାଳେ ସୂର୍ଯ୍ୟ ପୂଜା ହେଇକି ଫଳମୂଳ ଭୋଗ ଲଗାାଯାଏ ତାପରେ ବାରଟା ବେଳକୁ ପୁଣି ଆମର ଖେଚୁଡି ଭୋଗ ହୁଏ। ରାତିକି ଆମର ଗାଁ ଟା ୋଟ ଆମର ଯେତିକି ଅଛନ୍ତି ଗାଁ ସାାଇ ଭାଇ ସମସ୍ତେ ଆମର ସେଦିନ ପୂଜାରେ ରହିକି ନିପୁର୍ଣା ହଉତି କରନ୍ତି ଆମର ଏ ଯଉ ଇଏ ପ୍ରସାଦ ସମସ୍ତେ ସେବନ କରନ୍ତି ଆଉ ଆମର ତିନି ଦିନି ଯାକ ପୁରା ପୂଜା ବହୁତ ଭଲସେ କରନ୍ତି ବିସର୍ଜନ ବିଶେଷ ଦିନ ବିସର୍ଜନ ତା ପର ଦିନ ହୁଏ। ଆଉ ଗାଁ ପିଲା ସବୁ ବିସର୍ଜନ ଆମ ନଦୀ ତ ଆମ ଘର ପାଖରେ ଆଉ ସେଇ ନଦୀରେ ନେଇ ଠାକୁର ବିସର୍ଜନ କରାଯାଏ ଭଲ ଆଉ ଆପଣ ଦିନେ କେବେ ସମୟ ବାହାର କରିକି ଆସୁନାହାନ୍ତି।
ହୋଉ ହୋଉ ଯିବା ଆଉ ଆପଣଙ୍କର ଏତେ ଠାକୁର ଅଛି ନା ଆମେ କୋଉଦିନ ଯିବୁ ଆଉ।
ହଁ ଆମର ଗାଁ ରେ ବହୁତୁ ମାନେ ପର୍ବ ଯେମିତି କି ଏଇ ଲକ୍ଷ୍ମୀ ପୂଜା ହେଲା ଆଉ ସ ଗଣେଶ୍ ପୂଜା ଏ ସବୁ ପୂଜା ଆମ ଗାଁ ରେ ପୂଜା ବହୁତ ଭଲସେ ସମସ୍ତେ ମିଳିମିଶିକି ପାଳନ କରନ୍ତି। ସମସ୍ତେ ସହଯୋଗ ବି କରନ୍ତି ଆଉ ଆପଣ ଥରେ ଆସନ୍ତୁ ଦେଖନ୍ତୁ ଆମ ଗାଁ ର
ହଉ ଯିବା ଆଉ ବନ୍ ଯୋଉ ବାନ୍ଧବି ଆଉ ସମୟ ବାହାର କରିଥିବାରୁ ଆ ଆଉ ତମକୁ ଅନେକ ଅନେକ ଶୁଭେଚ୍ଛା ମତେ ସମୟ ଦେଇଥିବାରୁ।
ଆପଣଙ୍କୁ ବି ଆପଣଙ୍କ ବାର୍ତ୍ତାଳାପ ବି ବହୁତ ଭଲ ଲାଗିଲା ଆପଣଙ୍କ କଥା ବି ବହୁତ ଭଲ ଲାଗିଲା ଆପଣ ଙ୍କର ବହୁ ମୂଲ୍ୟ ସମୟ ଦେଇଥିବାରୁ ଧନ୍ୟବାଦ। ଆଉ ଆପଣ କେତେବେଳେ ସମୟ ବାହାର କରି ମତେ ଟିକେ କ ଫୋନ କଲେ ଆମେ କଥାବାର୍ତ୍ତା ହବା ଆଉ ହଉ ହଉ ଆଜ୍ଞା ନମସ୍କାର।
ନମସ୍କାର।